ହ୍ୟାଲୋ
ହଁ କଣ କରୁଚ?
ହଁ କୁହ।
ବସିଥିଲି ବା, କହୁନା ତମେ
ମୁଁ ବି ଏଇ ବସିଚି ଆଉ, ଆଉ ଖାଇ ପି ସାଇଲଣି?
ହଁ ହଁ ସରିଲାଣି ତମର ସବୁ ସରିଲାଣି?
ହଁ ସନ୍ଧ୍ୟାବେଳେ ଟା ଖାଇଥିଲୁ ଆଉ ରାତିରେ ଖାଇନୁ ଖାଇବୁ ଆଉ।
ହଁ ହଁ ଆମର ବି ସେଇ ରାତି ଖାଇବା ହେଇନି ହବ ଆଉ।
ହଁ ଆମେ ଯୋଉ ଭାରତର କି ବିଭିନ୍ନ ରାଜ୍ୟର ପର୍ବପର୍ବାଣୀ ଉପରେ ଟିକେ ଆଲୋଚନା କରିବା?
ହଁ ହଁ କୁହ।
ତମକୁ କିଛି ପ୍ରଶ୍ନ ପଚାରୁଚି ତମେ ମୋତ କିଛି ପ୍ରଶ୍ନ ପଚାରିବ। ଓଡିଶାର ରଥଯାତ୍ରା କେବେ ଓ କାହିଁକି ପାଳନ ହୁଏ ଜାଣିଚ? ହୁଁ।
କଣ କହିଲ?
ଓଡିଶାର ରଥଯାତ୍ରା କେବେ ଓ କାହିଁକି ପାଳନ ହୁଏ ଜାଣିଛ?
ହଁ। ହଁ ରଥଯାତ୍ରା ତ ଆମର ଉଁ ଓଡିଆ ଇଏ ମାସ ହିସାବରେ ଆଷାଢ ମାସ। ଯୋଉ ଶୁକ୍ଳ ପକ୍ଷ ଦ୍ଵିତୀୟା ତି ପୁରୀରୁ ପାଳିତ ହୁଏ। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ରଥରେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ତିନି ରଥ ତାପରେ ଟଣା ହୁଏ ଏହାକୁ ଏଇଟା ଆମର ଦୁ ମାନେ ଦୁନିଆର ସବୁଠାରୁ ବଡ ହଁ ରଥଯାତ୍ରା ଆଉ
ତୁମେ ଆଗ ମତେ କିଛି ପଚାର ମୁଁ ବି ତମକୁ
ରଥଯାତ୍ରା ତ ଆମର ମାନେ ଓଡିଆ ମାସ ହିସାବରେ ଆଷାଢ ମାସରେ ହୁ ମାନେ ପାଳନ କରାଯାଏ ଆଉ
ତୁମେ ଏବେ ମତେ କିଛି ପ୍ରଶ୍ନ ପଚାର ମୁଁ ତମକୁ ତା ଉତ୍ତର କହବି?
ହୁଁ କଣ କହିଲ ଶୁଭିଲାନି।
ଏବେ ମତେ କିଛି ପ୍ରଶ୍ନ ପଚାର ମୁଁ କହିବି ତାର ଉତ୍ତର।
ହଁ ହଁ କହୁଛି? ହୁଁ। ଗୁଜୁରାଟର ନବରାତ୍ରି କେମିତି କଣ ପାଳନ ହୁଏ ଜାଣିଚ?
ଗୁଜୁରାଟରେ ନବରାତ୍ରି ନଅ ରାତି ଧରି ପାଳନ ଚାଲେ। ସେଠାରେ ଲୋକ ରଙ୍ଗୀନ ପୋଷାକ ପିନ୍ଧିବା ସହିତ ଗର୍ବ ଓ ଦାଣ୍ଡିଆ ନାଚ କରନ୍ତି। ମା ଦୁର୍ଗାଙ୍କର ନଅଟି ରୂପକୁ ପୂଜା କରାଯାଏ।
ହୁଁ।
ଏହା ସେଠି ବହୁତ ପ୍ରସିଦ୍ଧ। ନବରାତ୍ରି। ଆଉ ତୁମେ ଜାଣିଚ? ପଞ୍ଜାବର ବୈଶାଖୀ ପର୍ବ କାହିଁକି ମହତ୍ଵପୂର୍ଣ୍ଣ ରଖିଥାଏ?
ହଁ ବୈଶାଖୀ ହୁଁ କ ଏପ୍ରିଲ ମାସ ତେର ବା ଚଉଦରେ ପଡେ ଏହା ମାନେ ରବି ଫସଲ ଟାଇମରେ ହୁଏ। ଉ ଏଥିରେ ଉଣେଇଶହ ଯୋଉ ଷୋଳଶହ ଅନେଶତ ମସିହାରେ ଗୁରୁ ଗୋବିନ୍ଦ ସିଂହ ଖୁଲାସା ପନ୍ଥ ସ୍ଥାପନ କରିବାର ଦିନ ଲୋକେ ଗୁରୁ ଦ୍ୱାର ଯାଆନ୍ତି। ଓ ଭଙ୍ଗଡ଼ା ନାଚନ୍ତି ଆଉ ଏମିତି ହୁଏ ପାଳନ ଆଉ
ହଁ ମୁଁ ଜାଣିଚି।
ମୁଁ ପଚାରୁଛି?
ହଁ ପଚାର।
ଆଁ ମହାରାଷ୍ଟ୍ରର ଗୁଡି ପଡୁଆ କଣ ଜାଣିଛ?
ମହାରାଷ୍ଟ୍ରର ଗୁଡ଼ି ପର୍ବ ହଉଛି ମରାଠୀର ନୂଆ ବର୍ଷ। ଚୈତ୍ର ମାସ ଶୁକ୍ଳ ପ୍ରତିପଦାରେ ପଡ଼େ। ଲୋକେ ଏଠାରେ ଘରେ ଘର ଆଗରେ ଗୁଡି ବା ପତାକା ଉଡାନ୍ତି। ଓ ପୁୁରଣ ପଲ୍ଲି ଖାଆନ୍ତି। ଯେକି ଆମର ମକର ସଂକ୍ରାନ୍ତି।
ହଁ ହଁ।
ତମେ ଜାଣିଛ ରାଜସ୍ଥାନର ତିଜ ପର୍ବ କଣ ପାଇଁ ପ୍ରସିଦ୍ଧ?
ହୁଁ। ତିଶ ତ ମୁଖ୍ୟତଃ ମଇଳା ମାନଙ୍କ ପର୍ବ ଶ୍ରାବଣ ମାସରେ ଆମେ ଏଇଟା ପାଳିତ ହୁଏ। ମହିଳା ମାନେ ସବୁଜ ଶାଢୀ ମେହେନ୍ଦୀ ଚୁଡି ପିନ୍ଧି ଝୁଲା ଝୁଲ ତି ସ୍ଵାମୀଙ୍କ ଦୀର୍ଘାଉ କାମନା କରନ୍ତି ଆଉ ସ୍ଵାମୀଙ୍କ ପାଇଁ ପୂଜା କରନ୍ତି ଆଉ।
ଆଉ ତମେ ବି ପଚାର?
ଆଁ-ଆଁ କେରଳର ଓନାମ୍ ପର୍ବର ବିଶେଷତା କଣ?
ଅ ଓନାମ୍ କେରଳର ଫସଲ ଅମଳର ପର୍ବ। ଏହା ଦଶ ଦିନ ଧରି ଚାଲେ। ଓକ୍ଲମ ଫୁଲ, ରଙ୍ଗୋଲି, ଆଉ ସାଦ୍ୟ ଭୋଜି ବାଲ ମା କଳି, ନଚ ଦଉଡ, ଓକଲି କଳି, ବାଘ ନାଚ ରାଜା ମହାବଳୀଙ୍କୁ ସ୍ଵାଗତ କରିବା ପାଇଁ ଏହା ପାଳିତ। ଆଉ, ତମେ ଜାଣିଛ! ତାମିଲନାଡୁ ର ପୋଙ୍ଗୋଲ୍ କେତେ ଦିନର ପର୍ବ?
ହଁ, ପୋଙ୍ଗଲ ତ ଚାରି ଦିନର ପର୍ବ। ଅଁ-ଅଁ ଭୋଗୀ ପୋଙ୍ଗ, ଲ ସୂର୍ଯ୍ୟ ପୋଙ୍ଗଲ, ମାଟୁ ପୋଙ୍ଗଲ। ଓ କାନୁମ୍ ପୋଙ୍ଗଲ ନୂଆ ଚାଉଳ, ଆଉ ଗୁଡ କ୍ଷୀରରେ ପୋଙ୍ଗଲ ରାନ୍ଧି, ସୂର୍ଯ୍ୟଙ୍କୁ ଭୋଗ ଲଗାନ୍ତି ସେମାନେ। ପଶ୍ଚିମାଙ୍କ ବଙ୍ଗର ଦୁର୍ଗା ପୂଜା କେବେ ହୁଏ?
ଆଛା, ଗାମୁଛା! ଦେଖିବାକୁ ଗଲେ ଆମ ଓଡିଶା, ପଶ୍ଚିମବଙ୍ଗ, ତ୍ରିପୁରା ତିନୋଟି ରାଜ୍ୟରେ ବହୁତ ପ୍ରସିଦ୍ଧ। ଆଉ, ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ଆଶ୍ୱିନ ମାସ ଶରତ ଋତୁରେ ହୋଇଥାଏ। ମହାଳୟରୁ ବିଜୟା ଦଶମୀ ଯାଏଁ, ପାଞ୍ଚ ଦିନ ମୁଖ୍ୟ ପୂଜା ହୋଇଥାଏ। କୋଲକାତା, କୋଲକାତାରେ ଥିମ୍ ପେଣ୍ଡାଲ ଦୁନିଆ ପାଇଁ ଦୁନିଆ ପ୍ରସିଦ୍ଧ। ଏହା ପାଞ୍ଚ ଦିନ ଯାଏ ମୁଖ୍ୟତ ପୂଜା କରାଯାଏ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶହରା। ଆଉ ତୁମେ ଜାଣିଛ, ନାଗାଲାଣ୍ଡ ର ସେକ୍ରନି ପର୍ବ କାହାର?
ଉଁ ସେ ନାଗାଲାଣ୍ଡ ର ସେଖାନୀ ହେଲା ଅଁ ଅଙ୍ଗାମୀ ନାଗା ଜନ ଜନ ଜାତିଙ୍କ ପର୍ବ। ଫେବୃଆାରୀ ମାସରେ ଏଇଟା ପଡେ, ଦଶ ଦିନ ଧରେ ଏଇଟା ହେଲା ପାଳନ କରାଯାଏ ତାଙ୍କର। ଶୁଦ୍ଧିକରଣ ଓ ନୂଆ ବର୍ଷର ଶୁଭାରମ୍ଭ ପାଇଁ ଏହା କରାଯାଏ ଆଉ। ନୂଆ ବର୍ଷ ପାଇଁ କି, ଏ ପୂଜା ତାଙ୍କର ସେଟା ଆଉ।
ହ ଅ।
ଗୁଆର କାର୍ନିଭାଲ୍ କେବେ ହୁଏ?
ଗୋଆ କାର୍ନିଭାଲ୍ ଫେବୃରୀରୁ ମାର୍ଚ୍ଚ ଲେ ଲେନ୍ ଆରମ୍ଭ ପୂର୍ବରୁ ଚାରି ଦିନ ଧରି ଚାଲେ, ପର୍ତୁଗିଜ ପରମ୍ପରାରେ, ଏହି ପର୍ବରେ ରଙ୍ଗୀନ୍ ପୋତାକା, ବାର୍କ ସଂଙ୍ଗୀତ ଓ ନାଚ ହୁଏ। ଏଲେନ୍ଞ୍ଚ। ମଣିପୁରର ୟସହ କେଉଁ ପର୍ବ ସହ ସମାନ?
ଅଁ ବୟସଙ୍ଗ ହଉଛି, ଆମର ହୋଲି ପର୍ବ ସହିତ ସମାନ। ମାର୍ଚ୍ଚ ମାସରେ ପାଞ୍ଚ ଦିନ ଧରିକି ଏଇଟା ଚାଲେ, ଠାକୁରଙ୍କ ଝୁ ଝୁଲଣ, ଥାବାଲ୍, ଆଉ, ନାଚ ଆଉଁ ଉଁ ରଙ୍ଗ ଖେଳ ହୁଏ ଆଉ।
ହଁ
ଆଉଁ କର୍ଣ୍ଣାଟକର ମହୀଶୂର୍ ଦଶହରା କାହିଁକି ପ୍ରସିଦ୍ଧ?
ମହୀଶୂର୍ ଦଶହରା ଦଶ ଦିନ ପାଇଁ ଚାଲେ। ମହୀଶୂର୍ ପ୍ୟାଲେସ୍ କୁ ଲକ୍ଷାଧିକ ଦୀପରେ ସଜାଇଥାଏ। ବିଜୟା ଦଶମୀ ଦିନ ଜନ୍ମୁ ସବାରୀ ପାଟିସ୍ ରେ ଶୋଭାଯାତ୍ରା ହଉଥିବାରୁ ଏହା ବହୁତ ପ୍ରସିଦ୍ଧ।
ଉଁ।
ଆଉ, ଏମିତିରେ ବି ଆମ ଓଡିଶାରେ ଆଉରି ବହୁତ କିଛି ପର୍ବ ପାଳନ କରାଯାଏ। ଏମିତି କି ଆ ଅଁ କୁମାର ପୂର୍ଣମୀ ପୁର୍ଣିମା ହେଲା। ଆଉ ପ୍ରଥମାଷ୍ଟମୀ, ହୋଲି ଦୀପାବଳି ଏସବୁ।
ଆଉ ତମ ଆଡେ କଣ ପୂଜା ପର୍ବ ସବୁ ପସନ୍ଦ, ମାନେ ତମର ସିଆଡେ ଫେମସ ସବୁ କଣ?
ଆମ ଆଡେ ସେମିତି ଆମର ଯେହେତୁ ଗୋପାଳ ଘର ଆମର ହୋଲି ଟା ମୁଖ୍ୟ। ଦୋଳ ପୂର୍ଣ୍ଣିମା ଆଉ ସେଥିରେ ଆମର ନୂଆ ଡ୍ରେସ୍ ହୁଏ। ଖେଳ ହୁଏ ଭୋଜି ବି ହୁଏ। ଆଉ ବାଡି ଖେଳ ହୁଏ। ଆଉ ନହେଲେ ଆମେ ସବୁ ପର୍ବ ପାଳନ କରୁ। ଦୀପାବଳି ହେଲା କୁମାର ପୂର୍ଣ୍ଣିମା ହେଲା ରଥଯାତ୍ରା ଦଶହରା ସବୁ।
ହଁ। ଆମ ଏପଟୁ ବି ସବୁ ପୂଜା ହୁଏ। ଆମେ ତ ଘରେ ହିଁ ଆମର ସବୁ ପ୍ରାୟ ପୂଜା ହୁଏ। ସରସ୍ଵତୀ ପୂଜା, ଗଣେଶ ପୂଜା ସରସ୍ଵତୀ ପୂଜା ବି ଆମର ସବୁ ଏଠି ଆମେ ସାଙ୍ଗ ପିଲା ଆମ ଘର ପାଖ ପିଲା ସବୁ ମିଶିକି କରୁ। ଆଉ ଗଣେଶ ପୂଜା ବି ଆମେ ସବୁ ଘର ମାନେ ଆମର ଘରେ କରୁ। ଜନ୍ମାଷ୍ଟମୀ ପୂଜା ବି ଘରେ କରୁ। ସବୁ ପୂଜା ଆମର ଘରେ ହୁଏ ପ୍ରାୟେ।
ଆମର ଜନ୍ମଷ୍ଟମୀ ଟା ହୁଏନି। ନହେଲେ ଆଉ ସବୁ ହୁଏ। ଗଣେଶ ପୂଜା, ସରସ୍ୱତୀ ପୂଜା ବି ଘରେ ହୁଏ। ଏଥିରେ ଆମେ ସ୍କୁଲ୍ ଯାଉ। ଆଉ କଲେଜ୍ ପଢୁଥିଲା ବେଳେ ତ କଲେଜ୍ ଯାଉ ଆଉ। ଘରେ ହୁଏ।
। ଆମର ଏଇ ସ୍କୁଲ୍ ସରିଲା ପର ଠାରୁ ତ କୋଉଠି ଆଉ ନାହିଁ ମାନେ ଏମିତି ପୁଷ୍ପାଞ୍ଜଳି ହେରିକା ଦେବାକୁ ଯାଇ ପୂଜା କରିବାକୁ। ତା ସେବେଠାରୁ ଆମେ ସବୁ ଏଇଠି ବଡ ଦିଦି ହେରିଆ ସବୁ ସେମାନେ ଯୋଉ ଅଛନ୍ତି ସେମାନେ ସବୁ ଆମେ ଏମିତି ଇଏ କରିକି ଆମର ସରସ୍ଵତୀ ପୂଜା ଟା ଏଇଠି କରୁ ବାହାରେ। କୁହନ୍ତି କଣ ସରସ୍ଵତୀ ପୂଜା ମାନେ ଘର ଭିତରେ ହୁଏନି ବୋଲି କଣ କୁହନ୍ତି। ଆମେ ସେଇଥିପାଇଁ ବାହାରେ କରୁ ସବୁ ମିଶିକି। ଆଉ ଗଣେଶ ପୂଜା ଟା ତ ଆମର ଘର ଭିତରେ ହୁଏ ଆଉ।
ମୁଁ ଜାଣିନି ସରସ୍ଵତୀ ପୂଜା ମାନେ ବାହାରେ ହୁଏ କି ଘରେ ସବୁବେଳେ ତ ସ୍କୁଲ୍ ରେ କଲି ଆଉ, ଜ୍ଞାନ ନାହିଁ।
ହଁ ଏଇଠି କଣ କହିଲେ ଆମେ ଯେତେବେଳେ ଫାଷ୍ଟ ମାନେ ଇଏ କଲୁ କରିବୁ ବୋଲି କହିଲେ ଘର ଭିତରେ ହବନି। ଆଉ ମାନେ ବାହାରେ ପୂଜା ଟା ହବ। ସେଇଥିପାଇଁ ଆମେ ଏଠି ବାହାରେ ସବୁ ମାନେ ଟେଣ୍ଟ ଫେଣ୍ଟ ଆଣିକି ସବୁ ଲଗା ଏମତି କରିକି ସବୁ ବାହାରେ କରୁ ପୂଜା ଆଉ।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
ଗଣେଶ ପୂଜା ହେରିକା ତମର ସେପଟେ ସବୁ ମାନେ ହୁଏ? ମାନେ ଯେମତି କ୍ଲବ୍ କ୍ଲବ୍ ରେ ସବୁ କରନ୍ତି।
ହଁ ହଁ ସେମିତି ହୁଏ। କ୍ଲବ୍ କ୍ଲବ୍ ରେ ହୁଏ। ଘରେ ତ ହୁଏନି। କ୍ଲବ୍ ରେ ହୁଏ ଏଇଠି ମାର୍କେଟରେ ବି ତିନି ଚାରିଟା ପାଞ୍ଚଟା ମେଢ଼ ହୁଏ। ଗଣେଶ ପୂଜା ଠାରୁ ହିଁ ତ ପର୍ବ ଗୁଡା ସବୁ ଆରମ୍ଭ। ଗଣେଶ ପୂଜା ପରେ ପରେ ଲକ୍ଷ୍ମୀ ପୂଜା ହବ। ଲକ୍ଷ୍ମୀ ପୂଜା ପରେ ଦଶହରା, ତାପରେ କାଳୀ ପୂଜା। ଆମର ଏଠି ତ କାଳୀପୂଜା ବହୁତ୍ ପ୍ରସିଦ୍ଧ।
ହଁ ଆମର ବି ସେ ଏଠି ହୁଏ ଆମର ହୁଏ କାଳୀ ପୂଜା। ଏଠି କିନ୍ତୁ ଘର ପାଖରେ ପୁରା ହୁଏନି। ଟିକେ ଦୂରରେ ହୁଏ ଆଉ। ଆମେ ଯାଉ କିନ୍ତୁ ଦେଖିବା ପାଇଁ ସେଠି ଠାକୁର।
କାଳୀପୂଜା ଟା ଏଇଠି ବହୁତ୍ ଆମର ପ୍ରସିଦ୍ଧ। କାଳୀପୂଜା, ଦୁର୍ଗା ପୂଜା ବି ସେମତି ହୁଏ। ସାତ ଆଠଟା ମେଢ ହୁଏ ଏମତି ବଜାରରେ ଯାଉ ଦେଖିବାକୁ। ହଁ ଦୁର୍ଗା ପୂଜା ମେଢ଼ ବୁଲିବାକୁ ଯାଉ। କାଳୀ ପୂଜା ବି ଯାଉ।
ହୁଁ ଆମେ ବି ସେଇୟା। ହଁ। ।
ଆମର ତ ଏଠି ଗୋଟେ ଯୋଉ ମାନେ ହୁଏ ବ୍ୟାସ ସରୋବର।
ହୁଁ ସେଟା କଣ?
ବେସସରବର ଏଇଠି ଗୋଟେ ସେଠି ଗୋଟେ ଆଗରୁ ଗୋଟେ ମନ୍ଦିର ଥିଲା ଠାକୁରଙ୍କର। ସବୁ ଛୋଟିଆ ମନ୍ଦିର ଟେ, ସେଠି ନନା ଯାଇଁ ସବୁବେଳେ ପୂଜା କରନ୍ତି, ମାନେ ପୁରାଣ କାଳରୁ ଅ ଯେ ଭୀମ ଯାଇଁ ସେଠି ଲୁଚିଥିଲେ।
କି ନା କଣ?
ଦୂରରେ ଘରଠୁ ଦୂରରେ କିନ୍ତୁ ଯାଉ ଆମେ ସମସ୍ତେ। ଗାଡ଼ି କରିକି ସବୁ ଯାଉଛନ୍ତି। ପୁରାଣ କାଳରେ ବସିଚି ସେଟା ଗୁପ୍ତ ଗଙ୍ଗା ସେଇଠି ଅଛି ମାନେ ସେଇଠି ତମେ ଯାହା ସହିତ ଅଧା ଯୋଉ ମାନସିକ ଥିବ ଧର ଗଙ୍ଗାରେ କିଛି ପକେଇବ, ସେ ଗଙ୍ଗା ପାଖକୁ ଯାଇ ପାରୁନାହାନ୍ତି। ସେଇଠି ପକେଇଦେଲେ ସେ ଗଙ୍ଗାକୁ ପଳେଇବ, ସେଟା ପଳେଇବ ଆଉ ସେଠି ଭିମ ବି ଆସିକି ଲୁଚି ଥିଲେ ମହାଭାରତ ସମୟରେ, ତ ସେଇ ଠିକ୍ ସେ ମେଳା ହୁଏ ବ୍ୟାସ ସରୋବର ମେଳା ଏବେ ସେଟାକୁ ତ ଆହୁରି ପୁରା ମାନେ ଚକାଚକ୍ କରିଦେଲେଣି ସେ ଜାଗା।
ହୁଁ, ହୁଁ ମାନେ ଏବେ ପୁରା ମନ୍ଦିର ପ୍ରତିଷ୍ଠା ହେଇକି ବହୁ ସାରା ମାନେ ଇଏ କାମ ମାନେ ଇଏ ହେଇଯିବଣି ଆଉ।
ହଁ ମନ୍ଦିର ପ୍ରତିଷ୍ଠା ହେଇଚି ଏବେ ସେଠି ଗୋଟେ ପାର୍କ କରିଦେଇଚନ୍ତି। ମାନେ ପଇସା ଦେଇ ଟିକେଟ କାଟିକି ସବୁ ଯାଉଚନ୍ତି ତା ଭିତରକୁ, ପୋଖରୀ ଭଳିଆ ହେଇଚି। ହଁ ଆଉ ସେଠି ମେଳା ଏବେ
କି ମାନେ ପାଟ୍ ଇଏ କରିଦେଇଚନ୍ତି ଆଉ।
ହଁ ସେଟା ଟିକେ ଦୂର ସେ ଟିକେ ଯାଆନ୍ତିନି ଏବେ, ଯେହେତୁ ପାର୍କ ଫାର୍କ କରିଦେଇଛନ୍ତି ଏବେ ବହୁତ୍ ଲୋକ ଯାଉଛନ୍ତି।
ହୁଁ
ସେ ଗୋଟେ ନିଛା ଟିଆ ଜାଗାଟା ମାନେ ଟିକେ ଜଙ୍ଗଲିଆ ରାସ୍ତା ସେଥିପାଇଁ ଏତେ କେହି ଯାଆନ୍ତିନି, ଯାହା ସେଇ ମେଳା ସମୟରେ ଯି ଯୁଆଡ଼େ ଯାଆନ୍ତି ନହେଲେ ସେମତିରେ କେହି ଯାଆନ୍ତିନି, ସେ ରାସ୍ତା ବହୁତ୍ ଖରାପ, ସେଠି ଟ୍ରେନ ଲାଇନ୍ ଯାଇଛି କିନ୍ତୁ ଗେଟ୍ ନାହିଁ ମାନେ ଆମେ ଯୋଉ ଯାଉଛନ୍ତି ଗେଟ ପାଖ ରେ ଠିଆ ହୋଉଛନ୍ତି ଟ୍ରେନ।